ହାଲୋ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ କଁ କରୁଥୁଲେ ଆଜ୍ଞା?
ଏଇଠି ବସିଥିଲି ଆଉ କାମ ସାରିକି।
ଉଁ ହୁଁ ମାନେ ଡ୍ୟୁଟି ସରି ଯାଇଚି।
ହଁ ହଁ।
ଓହ ଟିଫିିନ ଫିଫିନ କଲେଣି ନା ନାଇଁ?
ନାଇଁ ଟିଫିନ ସରିଲାଣି।
ହୁଁ ହୁଁ କଣ ଟିଫିନ କରିଥିଲେ?
ଏ ଘରେ ତ ଏ ଉପମା
ହଁ ହ ଏବେ ଏବେ କଁ କରୁଚନ୍ତି?
ଏବେ ମୁଁ ଅଛି ଗୋଟେ ସଂସ୍ଥାରେ ଅଛି ସେ ସୋସିଆଲ ସେକ୍ଟର କାମ।
ଆଜ୍ଞା ଡ୍ୟୁଟି ସରିଯାଇଚି ନା ନା ଡ୍ୟୁଟି ଓପରେ ଅଛନ୍ତି?
ନାଁ ନାଇଁ ନାଇଁ ଡ୍ୟୁଟି ନାହିଁ ଏବେ ମୁଁ ଅଛି ଘରେ ଅଛି ଆସିଛି ହାରି କାମରୁ ଅଇକା। ନାଁ ଆମ ଷ୍ଟେସନଟା ହଉଚି ସୁନ୍ଦରବନ।
ଆଜ୍ଞା। ଉଁ ହୁଁ ହୁଁ ହୁଁ ହୁଁ ହୁଁ ଆଉ ସବୁ ଘରେ ସବୁ ଭଲ ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି। ହଁ ଏବେ ଆ କୁହନ୍ତୁ।
ମୁଁ କହିଲି ଆଉ ସେପଟେ ଆପଣଙ୍କ ଏରିଆରେ କଣ ସବୁ ଭଲ ଜିନିଷ ସବୁ ମିଳେ?
ଭଲ ଜିନିଷ କହିଲେ ଆମର ତ ପୁରୀ ସାଇଡ ପୁରୀ ସାଇଡ ଏରିଆ। ଚାଲାକ୍ ଯେହେତୁ ପୁରୀ ସାଇଡ ଏପଟେ ତ ସବୁ ପୁରୀ ଜିନିଷ ପ୍ରାୟତ ସମସ୍ତେ ଜାଣିଥିବେ। ତାଙ୍କ ର ଜିନିଷ ସବୁ କଣ ଆଉ ଏମେ ତ ରଜ ସରିଲା, ଏବେ ରଥଯାତ୍ରା ପାଇଁ ସବୁ ଲାଗିଛନ୍ତି ଜୋରଦାରରେ।
ହୁଁ ଏ ରଥଯାତ୍ରା ଓଡିଶାର ବଡ ପର୍ବ।
ହଁ ଆଉ ଏବେ କଣ ଚାଲିଛି ସଂସ୍ଥା?
ଚାଲିଛି ସେମିତି ଏ କାମ ବିଜନେସ କାମ ଚାଲିଛି ଟିକେ, ଆମେ କଣ୍ଟ୍ରା କାମ ଫାମ ଟିକେ କରୁ ଆଉ ଏଇ ସବୁ ଜିନିଷ।
ଭଲ ଭଲ ଭଲ ଭଲ ଠିକ ଠିକ ଯୋଉଥିରେ କାମ କଲେ କଣ ଅଛି।
ହୁଁ ତାପରେ ସର୍ଭିସ ଲାଇନ ଟିକେ ଯାଇ ହଉନି ବାହାରକୁ। ଟିକେ ଘର ଟିକେ ବାପା ମା ଟିକେ ମାନେ ହେଇଗଲେଣି ବୟସ୍କ।
ନାଇଁ ଜୀବନ ଜୀବି ଯୋଉଠି ଗୁଜାରରଣ ହଉଛି ଭଲରେ ଅଲଗା ଲୋକ କାଇ ଚିନ୍ତା କରିବ, ମୁଁ ବାହାରକୁ ଯାଇକି କିଛି ପିଲା ଛୁଆ ଛାଡି ବା ସଂସାର ବାପା ମାଙ୍କଠୁ ଦୂରରେ ରହିଯାଇ କାମ କରିବି। ହେଲା କି
ତାପରେ ଏ ବର୍ଷ ଟିକେ ଦୁଇ ହଜାର ଚବିଶି ଟା ଟିକେ ଭଲ ନାହିଁ। ମାନେ ତା ଦେଶ କଣ ରାଜ୍ୟ ପାଇଁ ଏ ବର୍ଷ ତ ଚାଷ ଫାସ ଟିକେ ହେଇପାରୁନି। ବର୍ଷା ନାହିଁ।
ନାଇଁ ଏ ବର୍ଷ ବର୍ଷା ନାହିଁ ଆଉ। ସବୁ ଜେଗା ସବୁ ସବୁ ସବୁ ଆଡେ ଏଇ ସେମ୍ ବରସୁଛି, ବର୍ଷା ପାଇଁ ଲୋକ ପୁରା ଡହଳ ବିକଳ ହଉଚନ୍ତି।
ଆଜ୍ଞା।
ଆଉ ସେପଟେ ରଜ କେମତି? କେମତି ପାଳନ ହେଲା?
ହଁ ଆ ଆମର ଏପଟେ ଟିକେ ଛୁଆ ସବୁ ମହୋତ୍ସବ କରିଥିଲେ।
ହଁ, ହଁ, ହଁ,
ହୁଁ ଆଉ ତାପରେ ହୁଁ ତିନି ଦିନି ରୁହ, ଦି ଦିନି ଠିକ୍ ଠାକ୍ ହେଲା ଗୋଟେ ଏ ନାଇଁ ଦି ଦିନ୍ ଗୋଟେ ଦିନ ଛୁଆ ନାଚିଜା ନାଚ ଗୀତ କଲେ ତାପରେ ତ ବର୍ଷା ହେଲା। ଜୋରସୋରେ ବର୍ଷା ଆ ଆସିଗଲା ଆଉ ଯୋଉ ଡ୍ୟାନ୍ସ କରୁ କରୁଥିଲେ ଛୁଆ, ତାପରେ ଛୁଆ ଦିନ ବେଳେ ଖେଳ ଖେଳନ୍ତି ପୁଚିକି ଖେଳ ସେ ବାଟି କଣ ବାଟି ଚାମଚ ଖେଳ। ହୁଁ ହୁଁ ତାପରେ ମ୍ୟୁଜିକ୍ ଚେୟାର, ଭୋଜି ମାନେ ସମସ୍ତେ ଡେଲି ଖାଇବା ପିଇବା ବ୍ୟବସ୍ଥା କରିଥିଲେ, ଗୁପଚୁପ୍ କମ୍ପିଟିସନ ଏମିତି ସବୁ ଚଲେଇଥିଲେ ଆଉ।
ଆଚ୍ଛା, ଆଚ୍ଛା, ଆଚ୍ଛା।
ତାପରେ ଏବେ ତ ଆମର ଉଁ ଆମ ଗାଁରେ ଏବେ ରଥଯାତ୍ରା ପାଇଁ ଏଠି ସବୁ ବ୍ୟସ୍ତ ରଥ ନୂଆ ତିଆରି ହଉନି କି?
ହଁ ରଥ ନୂଆ ତିଆରି ହଉଚି।
ଆ ନୁଆ ତିଆରି ହଉଛି ତାପରେ ରଥଯାତ୍ରା ପାଇଁ ସେ ସବୁ ଲାଗିଛନ୍ତି କାମରେ। ଆଉ ଏ ଚାଷ ଯେ ଚାଷରେ ଏସବୁ ବର୍ଷା ନାହିଁ ଯେ ସବୁ ମଟର ଫଟର ଲଗେଇକି ପାଣି ମଡେଇକି ଯାହା ଯେମିତି କରି ତଳି ପକଉଛନ୍ତି, କି ଇଏ
ମଟର ଲଗେଇ ପାଣି ମଡ଼େଇକି ଚାଷ ହବ।
ଖାଲି ଗୋଟେ ଚାଷୀ ମାନେ କଣ କରିବେ? କୁହନ୍ତିନି ଚାଷୀ ତ ଅଲାଯୁଗୁ ହୁଁ। ତେଣୁକରି ଗୋଟେ କଥାରେ ଅଛି ଚାଷ ଚାଷଥରଥର ବହିଁସ ମଠ, ତେଣୁ ଚାଷଟା ଯୋଉ ଟାଇମ୍ ରେ ଯଦି ତଳି ନ ପକେଇବେ ସେ ମାନେ ଆଗକୁ ନା ତଳି ମିଳିବ ନା ପାଣି ମିଳିବ ନା ଟାଇମ୍ ମିଳିବ। ସବୁ ଏଇ ଟାଇପ୍ରେ ଚାଲିଛି, ସେପଟେ ଆପଣଙ୍କୁ କଣ କେମିତି ପରିବାପତ୍ର କଣ ଚାଷବାସ କିଛି ହୁଏ ନା ନା ନାହିଁ?
ପରିବା ସେଇ ତ ଯାହା ସବୁ ବିଲ ବାଡି ଲଗାନ୍ତି ତ ତ ପାଣି ସମସ୍ୟା ଏଇଆ ଘର ବାଡିରେ ଲୋକ କରୁଚନ୍ତି ଆଉ ପାଣି ସମସ୍ୟା ସବୁବେଳେ ବର୍ଷା କହିଲ ଏଥର କଣ ଭଲ ବର୍ଷା ହବ ବର୍ଷା ନାହିଁ।
ବର୍ଷା ନାହିଁ ନାଇଁ ମୁଁ ଦେଖୁଥିଲି ଏବେ ପାଞ୍ଜିରେ ଜୁନ୍ ନୁଁ ରେ ସ୍ୱଳ୍ପ ବର୍ଷା ଜୁଲାଇରେ କିଛି ହବ ପୁଣି କିନ୍ତୁ ବେଶୀ ବର୍ଷା ନାହିଁ।
ଅହ ଲୋକ ଆମର ଆମର ଯାହା ମୋର ପିଲାଦିନ ଏବଂ ଆମେ ଯାହା ଦେଖୁଥୁଲୁ ଲୋକ ଏତେଳକୁ ତଳା ପକେଇ ସାରନ୍ତଣି।
ହୁଁ-ହୁଁ ତଳା ପକେଇ ଲୋକଙ୍କର ରୋମ୍, ଆ ମୁଁବା ମନେଅଛି ରଥଯାତ୍ରା ଥିବ ଲୋକ ରୁଅନ୍ତି।
ସେ ଯୋଉ ଶୀତଳ ଷଷ୍ଠୀବେଳଠୁ ତାଙ୍କର ତଳା ଉଠି ଯାଇଥାଏ। ଆଉ ଏପଟ ତ ମୁଁ ଏବେ ଦେଖୁଚି କୋଉଠି ତଳା ସେମିତି ପଡିନାହିଁବି?
ପଡିନେହିଁ ପୋକ ଲୋକ ବି ବାଧ୍ୟରେ ତୁ ମଟର ନାଗେଇକି ତାକୁ କାଦେଇକି ପକଉଚନ୍ତି।
ସେଇଟା କିନ୍ତୁ କିଛି ନୁହଁ ମାନେ କଣ କରିବା ବାଧ୍ୟରେ ଟାଇମ୍ ପଳଉଚି। ହୁଁ ଏଇସବୁ ଜିନିଷ ଟିକେ ଅସୁବିଧା ହେନା ଚାଲିଛି। ଆଉ ଏମିତି ବାରିରେ, ଆଜ୍ଞା।
ଘରେ ବାପା ବୋଉ ମୁଁ ମିସେସ୍ ମୋର ଗୋଟେ ଛୋଟ ପୁଅଟେ ତିନି ବର୍ଷର ହୁଁ ଝିଅ ଗୋଟେ ହଉଚି ତୃ ତୃତୀୟ କ୍ଲାସ ହେଲା, ହୁଁ।
ଆଚ୍ଛା।
ଆଉ ଭାଇ ଦାର ଭାଇ ମାନ ସବୁ ଡଉଟି କରୁଚନ୍ତି, ଏଇ ସବୁ ଜିନିଷ।
ହ ହଁ।
ଆଉ ଭଉଣୀ ମୋର ନାହାନ୍ତି।
ଆଁ।
ଆପଣଙ୍କର ସବୁ ଆପଣଙ୍କ ଘରେ
ମୁଁ ତ ତମର ସେମିତି ବର ବାପା ମା ଅଛନ୍ତି ମୋର ମିସେସ୍ ମୋର ଦିଟା ଝିଅ। ବଡ ଝିଅ ପ୍ଲସ୍ଟୁ ଏକ୍ସାମ୍ ଦେଇ ସାରିଚି ତା ପ୍ଲସ୍ ଥ୍ରୀ କରିବ ସାନ କ୍ଲାସ ଫୋର୍ ପଢୁଚି। ତାର କୋଉଠି ଏବେ ଆସିନି ଏପର୍ଯ୍ୟନ୍ତ ଯୋଉଠି ଆସିବ ସେଠିଯାଇଁ ଗୋଟେ ପ୍ଲୁସ ଥ୍ରୀ କରିବ ଆଉ।
ହୁଁ ଯୋଉଠି ଦେଖିବେ ଭଲ ସୁବିଧା ଆଉ ନି
ମାନେ ଆଜିକାଲି ପରିବେଶ ତ ପରିବେଶ ତ ଠିକ ଠାକ ଟିକେ ନାହିଁ।
ସବୁ ଜାଗାରେ ସେଇ ଅବସ୍ଥା ପ୍ଲସ ଟୁ ହଁ ନାଇଁ ପ୍ଲସ ଟୁ ମୁଁ ତାକୁ ରେସିଡେଣ୍ଡିଆଲ କଲେଜ ରେ ଛାଡ଼ିଥିଲି ସେଇଠି କରିକି ଆସିଲା ଭଲ ପେରସେଣ୍ଟଗେ ବି ରଖିଲା ଆମର ପ୍ଲୁସ ଥ୍ରୀ ପାଇଁ ପଡିଛି ରେଭେନ୍ଶା, ବି ଯେ ବି ଆ ଖରାଷ୍ଟ, ସ୍ତୁଆର୍ଟ ଏଶ ସବୁ କଲେଜ ମାନଙ୍କରେ ପଢ଼ିଛି। ପ୍ରଥମ ସିଲେକ୍ସନ କିଛି ହେଇନି ସେକେଣ୍ଡ ସେଲେକ୍ସନ ଯୋଉଠୁ ଆସିବ ଆଉ।
ହଁ ଯଦି ରଖିବ ହଷ୍ଟେଲ କି ମେମ କରି ରଖିବେ ବୋଲି ହୁଁ ମେସିଂ କରିବେନି ମେସିଂ ଟା ଭଲ ଭାବେ ରହୁନି।
ହଁ। ମାନେ ଏଠି କଣ କି ଏବେ ତ ମାର୍କେଟ କୂ ଛୁଆଙ୍କୁ ଛାାରିଲା ବେଳକୁ ଡର ଲାଗୁଛି। ଏମିତି ସିଚୁଏସନ ହେଇଯାଇଛି ହୁଁ।
ସମ ସବୁ ଆଜିିକାଲି ଯେମିତି ହେଲାଣି ସବୁ ଆଗରୁ କଣ ଆଗରୁ ଗୋଟେ ଯାହା କ୍ରାଇମ ବା ଅଘଟଣ ଘଟୁଥିଲା ସେଟା ଲୋକ କେହି ଜାଣିପାରୁନଥିଲେ। ଲୋକ ଜାଣିପାରୁଥିଲେ କି ଏବେ ଦେଖ ସିଷ୍ଟମ ହେଇଯାଇଛି ଏବେ ଯାହା ଯୋଉ ମୋବାଇଲ ହେଇଗଲା ସୋସିଆଲ ମିଡିଆ ରାତି ପାହିଲେ କୋଉଠି କଣ କେତେବେଳେ ଘଟିଲା କିଏ ସମ୍ପୃତ ସବୁ ବାହାରି ଆସୁଛି।
ହୁଁ ସୋସିଆଲ ମିଡିଆ ମାନେ ଆକ୍ଟିଭ ରହିଲା।
ହଁ ଲୋକମାନାନଙ୍କର ଡର ବି ହେଇଗଲାଣିହିଁ ଡରିବା ସତ
ଡର କାହିଁ ଏବେ ତ ଡରୁ ନାହାନ୍ତି ଆଉ ବର୍ତ୍ତମାନ ସମୟରେ କେହି ଡରୁ ନାହାନ୍ତି ଆଇନ କାନୁନ ପୁରା ବି ବିପର୍ଯ୍ୟ ମାନେ ମାନେ ଏଠି ଆମର ଏଠି ଏଠି ଗୋଟେ ଜାଗାରେ ଗୋଟେ ଲେଡିଜି ଆଇଆଇସି କି ବାଲି ମାଫିଆ ମାନେ ହାତକୁ ମୋଡିକି ତାକୁ ମା ଚଟକଣି ମାରିକି ତାକୁ ପୁରା ଖଣ୍ଡିଆ ଖାବରା କରିକି ତାକୁ ମେଡିକାଲ ରେ ପକେଇ ଦେଇଥିଲେ।
ଜଣେ ଏତେ ସାହସ କରିବ କେମିତି ତାର ସେମିତିଆ ହାତ ଥବବୋଲି ନା ଆଉ।
ସେଇତି ନାଇଁ ବର୍ତ୍ତମାନ ଆଇନ ଦେଖ ମାନେ ଗୋଟେ ଆଇ ଆଇ ସିକି ଆମେ ଯେତେବେଳେ ଲୋକ ଗୋଟେ ପୁଲିସ ଆଇଲା ମାନେ ଲୋକମାନେ ଡରିଯାନ୍ତି ହେଇ ପୁଲିସ ଆସିଚି ରେ ସବୁ ଘରକୁ ପଳା। ବର୍ତ୍ତମାନ ଗୋଟେ ଆଇଆଇସି ଉପରେ ଆକ୍ରମଣ ଲେଡିଜ ଆଇଆଇସି ପୁଣି।
ହଁ ସେଇଆ ନୁହେଁ ଆଉ କଣ ସବୁଜାଗା, ସବୁଜାଗା ସବୁ ବିପର୍ଯ୍ୟୟ ହେଇକି ପଡିଛି ସବୁ ଜାଗା।
ହୁଁ ଭଲ ନାହିଁ ପରିସ୍ଥିତି ଏବେ ଟିକେ ତାପରେ ଦୁଇରେ ଛୁଆ ମାନଙ୍କୁ ଯୋଉ କାଲି ଗୋଟେ ମୁଁ ଦେଖୁଥିଲି କଉଠି ଗୋଟେ। ଏ ଚାରିଟା ଶିଶୁ ନିଖୋଜ। ମାନେ ଚାରିଟା ଶିଶୁ ନିଖୋଜ ଅଛନ୍ତି ଗୋଟେ ଜାଗାରେ। ତେଣୁକରି ବର୍ତ୍ତମାନ ଟିକେ ପରିସ୍ଥିତି ଏତେ ଜଟିଳ ତାପରେ ବର୍ଷା ନଥିବାକୁ ଲୋକମାନେ ଟିକେ ହାହକାର ପଡିଯାଇଛି ନା ଚାଷୀଙ୍କ କୂଳରେ। ହୁଁ।
ଛୁଆ କଣ ଇଂଲିଶ ମିଡ଼ିଅମ
ହୁଁ ତାକୁ ମୁ ଆଗ ଶିଶୁ ମନ୍ଦିରରେ ପଢଉଥିଲି ବ ଝିଅ ଟିକି। ହ୍ୟାଲୋ। ଶିଶୁ ମନ୍ଦିରରେ ପଢଉଥିଲି। ହଁ, ଶିଶୁ ମନ୍ଦିରରେ ପଢଉଥିଲି। ତାପରେ? ଏ ଝିଅ କଣ?
ହଁ, ହେଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।